ହାଲୋ। ହଁ ମୋ କଥା ଏ ଶୁଭୁଛି ହଁ ଶୁୁ ଆପଣଙ୍କୁ ଶୁଭୁଛି?
ହଁ ହଁ।
କଣ କରୁଛନ୍ତି? ବସିଛି ଆପଣ କଣ କରୁଛନ୍ତି?
ସେ ଟିକେ ଦେଖୁଛି ପି ସି
କଣ ଦେଖୁଛନ୍ତି?
କମ୍ପ୍ୟୁଟରସ୍।
ଆରେ ବଢ଼ିଆ।
ହୁଁ।
ବଢିଆ କଥା ତାହେଲେ କଣ ଦେଖୁଥିଲେ?
ଚାଲିଥିଲା ଟିକେ ଟାଇପିଙ୍ଗ୍ ପ୍ରାଟିସ୍ ଚାଲିଥିଲା ଆଉ ଟେଷ୍ଟ୍।
ଆଚ୍ଛା ଆଚ୍ଛା।
ହୁଁ। ଆଉ କଣ କରୁଛ?
କଣ କରିବି ବସିଛିବା।
ହୁଁ।
କୋଉଠି ଗଳିରେ ଅଛନ୍ତି ନା କଣ ଆପଣ?
ନାଁ ତ । ଶୁଭା ଯାଉନି କି?
ସଭୁଛି ହୁଁ ଗହଳି ଲାଗିଲା ତ ସେତିକି ପଚାରିଦେଲି।
ନାଁ ନାଁ ଜଣେ ଅଛି।
ଆଉ ହଁ।
ହୁଁ ।
ଆଉ ଆଉ କଣ କୁହନ୍ତୁ ।
କଣ କହିବି ଆଉ ଉଁ ଆ
ଆଉ ମାତୃଭାଷା କେମତି ଲାଗେ ଆପଣଙ୍କୁ?
ହଁ ବହୁତ୍ ଭଲ ଲାଗେ। ବହୁତ ଭଲ ଲାଗେ କହିଲି ହଁ କେତେ ସେ ଓଡିଆରେ ବି କେ କେତେ ପ୍ରକାରର ଅଛି ଭାଷା?
ହଁ ଓଡିଆରେ ବି ଅଛି ବହୁତ।
ହଁ ଏବେ ଯୋଉ ଲାଏ ଯୋଉ ସାଇଡ୍ ଯିବ ସେକାନେ ଅଲଗା ପ୍ରକାରର ଓଡିଆ କହିବେ ସବୁ।
ହଁ ହଁ ସେମତି ହିଁ ।
ସମ୍ବଲପୁର ଯିବ ସେକାନି ସମ୍ବଲପୁର ବରଗଡ ବଲାଙ୍ଗୀର ଗୋଟେ ପ୍ରକାରର । ପୁରୀ କଟକ ସେକାନେ ଗଲେ ଅଲଗା । ଆମର ଆଦିବାସୀ ଜାଗା କନ୍ଧମାଳ ଏ ଜାଗା ଯେମିତି ।
ହଁ ସବୁ ଆଡେ ଗୋଟେ ଅଲଦା ।
ଓଡିଆ ଓଡିଆ ଗୋଟେ ଭାଷା ପୁଣି ସେ ଓଡିଆରେ ପୁଣି କେତେ ପ୍ରକାରର ବିବାଦ ।
ହଁ ସେମିତି ହିଁ ଥାଏ ସେମିତି ହିଁ ଟା ଓଡିଆ ଭାଷା ଗୋଟେ ଏମିତିଆ ଭାଷା ଯେମିତି ଶିଶୁ ଜନ୍ମ ହେବା ପରେ ବି ପ୍ରଥମେ ଶିଖିଥାଏ ଆଉ ଯାହା ମାଧ୍ୟମରେ ସେ ସମାଜ ସହିତ ପ୍ରଥମ ପରିଚିତ ହୋଇଥାଏ ଏହି ଭାଷା ଲୋକ ମାନଙ୍କ ମନୋଭାବ ଦୃଷ୍ଟିକୋଣରୁ ରୀତି ନୀତି ସଂସ୍କୃତି ପ୍ରତି ମାନେ ପ୍ରତି ଦି ବଉଡାକ ମାନେ ବହୁତ ସାରା ଏମିତି ହିଁ ସେଇ ଆମ ଓଡିଆ ଭାଷାର ହିଁ ଆରମ୍ଭ କରିଥାଏ ଗୋଟେ ମଣିଷ ଗୋଟେ ଗୋଟେ ଶିଶୁ । ସେମିତି ଆଉ ।
ହଁ ଅଁ
ଆଉ ଠିକ ସେମିତି ହିଁ ଗୋଟେ ମଣିଷ ଜୀବନରେ ସବୁଠାରୁ ପ୍ରଥମ ଗଭୀର ଭାବରେ ଯା ତାହା ସହିତ ସମ୍ପର୍କ ଗଠିତ ହେଇଥାଏ । ସେମତି ହିଁ ଗୋଟେ ତାର ମାତୃଭାଷା ହଁ ଗୋଟେ ମାତୃଭା ତା ଗୋଟେ ଶିଶୁ ଯେତେବେଳେ ଜନ୍ମ ନିଏ ସେତେବେଳେ ପ୍ରଥମେ ତା ମା କଣ୍ଠସ୍ଵର ଶୁଣିଥାଏ । ହଁ ଆମ ଓଡିଆ ଭାଷାରେ ତ ତାକୁ ଉଁ । ସେମିତି ହିଁ ଆଉ ମା ର ଭାଷା ହିଁ ତ ତାର ମାତୃଭା ତା ମାଆ ମାତୃଭା ହଁ କେବଳ ମାତୃଭାଷା କେବଳ ଗୋଟିଏ ଭାଷା ନୁହେଁ ଏହା ଜନ୍ମ ଭୂ ମିର ସଂସ୍କୃତି ଐତିହି ଐତିହ୍ୟ ଅଜ୍ଞାନ ଓ ଭାବନାରେ ଅଭି ଅଭିଭାଜନ ସଂ ସୃତି ଦେଇଥାଏ ଆମ ମାତୃଭାଷା ହିଁ । ହୁଁ ।
ହଁ ପରା । ମାତୃ ଗର୍ବ ହିଁ ରହିଲା ବୋଲି ସେ ଶିଶୁ ଟା ଶିଖିଥାଏ କିଛି କିଛି ଭାଷା ଶୁଣିକି ।
ହଁ ଯେମିତି କୁହନ୍ତିନି ମାନେ ଉଚ୍ଚ ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚକର ଆଗେ ନିଜ ମାତୃଭାଷା।
ହଁ ଭଲ ଠିକ ଠିକ।
ହୁଁ ଠିକ୍ ସେମିତି
ହଁ ଅଁ
ମାତୃଭାଷା ହିଁ ତ ଆମ ଅଅ ଜଣେ ବ୍ୟକ୍ତିର ନିଜର ଭା ଭାବନା ଅନୁଭୂତି ଓ ଚିନ୍ତାଧାରାକୁ ସ୍ୱାଭାବିକ
ହଁ ତାପରେ ମାତୃଭାଷା ଦ୍ଵାରା ହିଁ ଆମେ ପରିଚିତ ଆମେ ଓଡିଆ ବୋଲି ଯେମ ତି,
ଓଡିଆ ବୋଲି ରାଇଟ୍।
ଉଁ ଆଉ ରସଗୋଲା କା'ର। ମୁଁ କହିଲି ରସ ଗୋଲା କାହାର।
ଏଇଟା ଆମ ଓଡିଆ ଓଡିଆ ର ହିଁ ଓଡିଆ ଭାଷା ଓଡିଆ ମାନଙ୍କର ହିଁ ରସଗୋଲା।
ଆମର ଆଉ ବଙ୍ଗାଳୀ ମା ତାଙ୍କ ଭିତରେ ରସଗୋଲା କାହାର ତାଙ୍କେ କହୁଥିଲେ ରସଗୋଲା ଆମର। ହ।
ହଁ। ନିଜ ମାତୃଭାଷାରେ ଏ ମାନେ ଭାବନା ଓ ଦୃଷ୍ଟିକୋଣ ର ସହିତ ସହଜରେ ମନ କଥାକୁ ବି ପ୍ରକାଶ କରିବା ପାଇଁ ଇ ମାନେ ସହଜ ହେଇଥାଏ ଆମ ମାତୃଭାଷାରେ।
ହଁ।
ହୁଁ। ଆଉ କଣ କୁହନ୍ତୁ?
ଆଉ କଣ ଆଉ ଆମ ଓଡିଆ ଖାଇବା କଣ ଭଲ ଲାଗେ କହିଲ?
ଓଡିଆ ଖାଇବା
ମାନେ ଓଡିଶାର କିଛି ଗୋଟେ ଅଲଗା ପ୍ରକାର ଖାଇବା ନା?
ଆପଣଙ୍କୁ କଣ କଣ ଭଲ ଲାଗିବ ଓଡିଆ ଖାଇବା?
ଓଡ଼ିଆ ଖାଇବା କହିଲେ ପୋଡ଼ ପିଠା ଭଲ ଲାଗେ।
ହଁ ପୋଡପିଠା ତ ଭଲ ଲାଗେ।
ହଁ ଆଉ ଆମର ଛେନାପୋଡ।
ହୁଁ।
ହୁଁ।
ଛେନା ପୋଡ ତା ପରେ
ଆଉ କଣ କହିବି? ଆଉ କଣ ଏବେ ତମେ କୁହ ତମର ପସନ୍ଦ କଣ?
କଣ ଅଅ ଓଡିଆ ଖାଇବା?
ହଁ।
ଓଡିଆ ଖାଇବା ତ ଦେଖିବାକୁ ଗଲେ ଏମତି ମତ୍ ବହୁତ ଭଲ ଲାଗେ କିନ୍ତୁ ସେଥିରୁ ମାନେ ଆମର ଯୋଉଟା ଏ ପୋଡପିଠା କହିଲ ଆଉ କଣ କଣ ଖାଇବା କହୁଥିଲ?
ପୋଡପିଠା ସହିତ ଆଉ କଣ ଖାଇବାକୁ ଭଲ ଲାଗେ କୁହ ଦୋସା? କିନ୍ତୁ ଦୋଶା ତ ଆମର ନାହିଁ। ହଁ ଆ ଯାହା ରହୁଛ ଆଉ ଆମର ତ ଭାରତର ଆଉ।
ହଁ।
ଦଶରା ଟିକେ ଆନ୍ଧ୍ରା
ହୁଁ।
ଉତର ବାଲାଙ୍କର ଦୋସା ଚଟନୀ ସାମ୍ବର
ନା
ହୁଁ।
ହଁ।
ଆଗାମୀ ସ୍ଥିତି କୁଆଡେ କିଛି ଅଛି ଯୋଜନା ବୁଲିଯିବା ପାଇଁ?
ଶୀତ ଦିନରେ ଯୋଜନା ତ ବହୁତ ସାରା ଅଛି ।ଆଉ ବୁଲିବା ପାଇଁ ମତେ ବହୁତ ଭଲ ଲାଗେ ।ଶୀତ ଦିନ ଖାସ୍ କରିକି
ହୁଁ।
ଏବେ ତ ସେମିତି କିଛି ଯୋଜନା କରାହଇନି କିନ୍ତୁ କରିବି।
ଚିଲିକା ଯାଇଛ ଶୀତ ଦିନରେ?
ହଁ ଯାଇଛି।
ହଁ ଭଲ ଲାଗେ ନାଇକି?
ହଁ ମତେ ତ ବହୁତ ଭଲ ଲାଗେ। ଅ ମାନେ ଖାଇବାକୁ ଆମର କଣ ଏ ଛେନା ପୋଡ। ଭଲ ଲାଗେନି ଆପଣଙ୍କୁ?
ହଁ ଛେନାପୁଡ଼ ଭଲ ଲାଗେ।
ହୁଁ। ମାଡିଆ ବି ଭଲ ଲାଗେ। ଏଇଟା ମ ହଁ ମୁଁ ଖାଇଛି ମାଣ୍ଡିଆ ଟା ଖରା ଦିନରେ ଖାଇଲେ ଭଲ ଲାଗେ ଅଧିକାଂଶ। ମାନେ ଦେହ ପାଇଁ ବି ବହୁତ ଭଲ ସେଟା।
ବାହାରେ ଖାଇଲେ ଭଲ ଲାଗେ କହିଲି।
ହଁ ଖରା ଦିନରେ।
ଆମର ଆମର ଏଇଠି ଗୋଟେ ଆମର ଏଇଠି ଗୋଟେ କ୍ୟାଫେ ଅଛି। ମାନେ ଆମର ମିଶନ ଶକ୍ତି ମା ମାନେ ତିଆରି କରିଛନ୍ତି ସେଇଟା ହେଲା।
ଆଚଛା ହଁ।
ସେଟା ସବୁ ସେଟା ସବୁ ଜିନିଷ ମାଣ୍ଡିଆ ର ହିଁ ମିଳେ।
କୋଉଠି ସେଇଟା କୋଉ ଜାଗାରେ?
ଆମର ଉ କ ସର୍କିଟ ହାଉସ୍ ଦେଖିଛ?
ହଁ ଏଇଟା କୋଉ ଜାଗା?
ଫୁଲବାଣୀ।
ଅ ହଁ ଦେଖିଛି।
ଫୁଲ ବାଣିଛୁ ସର୍କିଟ ହାଉସ୍ ଟିକେ ଆଗକୁ ଆସିଲେ ସେଟା ଗୋଟେ ଆମର କଣ ଥିଲା ଆଗରୁ ମନେ ପଡୁନି ସେଇଥୀ ଭିତରେ ଗୋଟେ ଟାଇପର ଅଛି ମାଣ୍ଡିଆ ସୁପ, ମାଣ୍ଡିଆ ଚକୁଳି, ମା ମାଣ୍ଡିଆ ର ବହୁତ ସାରା ଭେରାଇଟି ମିଳେ ସେଠି।
ହୁଁ ହୁଁ। ଭଲ କଥା ତାହେଲେ।
ଆଖୁ ଆଖୁ କେବେ ଦେଖିଛୁ ଆଖୁ ଚାଷ ହେବାର?
ଆଖୁ ଆ
ହୁଁ। ହଁ ଆଖୁ ଚାଷ କେବେ ଦେଖିଛ କି କହିଲି?
ହଁ ଆଖୁ ଚାଷ ଦେଖିଛି। ହଁ ଦେଖ କିଛି ମାନେ ଦେଖିବା ବି ବହୁତ ସୁନ୍ଦର ଲାଗେ ଆଖୁ ଚାଷ ବହୁତ ସାରା। ନା ଭିତର କଥା ତ ମୁଁ କେବେ ଯାଇନି ଦୂରରୁ ଦେଖିଛି।
ଭିତରକୁ ଯାଇକି ଆଖୁ ଭାଙ୍ଗିକି ଖାଇବ ମଜା ଲାଗିବ।
ଉୁଁ ହୁଁ ସେ ଆଖୁ ର ଯୋଉ ପତ୍ର ଗୁଡା ଥିବ ସେଇଟା ବା ମାନେ
ହଁ ସେଜାକ ଦୂରରୁ ଦେଖିଲେ ସୁନ୍ଦର ଲାଗେ ଆଉ। କତିବ ତା ଆଡୁ ଦୂରରୁ ବି ସୁନ୍ଦର ଲାଗେନି ସେଟା।
ହଁ ଦୂରରୁ ତ ବହୁତ ସୁନ୍ଦର ଲାଗେ ଦେଖିବାକୁ। କିନ୍ତୁ ପାଖକୁ ଗଲେ ସେଇ ମାନେ ବଗିଚା ଭିତରକୁ ପଶିଲେ ସେ ଆଖୁ ଯୋଉ ତାର ଯୋଉ ପତ୍ର ଗୁଡା ଥିବ ସେଇଟା ଦେହରେ ବାଜିଲେ କାଟି ହୁଏ। ଆଘାତ ଲାଗେ ମାନେ ଦେହରେ।
ହଁ। ଆଉ ତାହଲେ? ଆଗାମୀ ଶୀତ ଦିନରେ ବୁଲିଯିବାର ବହୁତ ଯୋଜନା ଅଛି।
ହଁ ଅଛି ବୁଲିବା ଯୋଜନା କରାହେଇଛି କରାହେଇନି କରିବି ଆଉ। ଆପଣ ଯିବେନି କୁଆଡେ ବୁଲିବାକୁ?
ହଁ ଆମର ବି ଯୋଜନା ହେଇଛି ଦେଓମାଳିୀ ବୁଲିୁ ଯିବାର।
ଦେଓମାଳି ଏତେ ବଢିଆ ଜାଗା ଟା ଦେଓମାଳି। ହୁଁ ହୁଁ ବଢିଆ ଜାଗାଟ ଦେଓମାଳି। ହଉ ଭଲସେ ଯୋଜନା କରନ୍ତୁ ଭଲ। ବୁଲାବୁଲି କରିକି ଆସନ୍ତୁ ଆଉ। ହୁଁ।
ହ
ସାଙ୍ଗ ମାନ ସହ ଯିବେ ନା? ଫ୍ୟାମିଲି, ପରିବାର ସହିତ ଯିବ?
ସାଙ୍ଗମାନେ
ଆଛା ହଉ ଯାଇକି ବୁଲା ବୁଲି କ ଅ ହୋ ଯୋଜନା କରି ସାରିଲେଣି?
ହଁ ପାଞ୍ଚ ଜଣ କିଏ କିଏ ଯିବୁ ଯୋଜନା ହେଇଛି। ଖାଲି କେମିତି କଣ ଯିବୁ କେବେ କଣ ଯିବୁ? ସେ ଇଟା ଯୋଜନା ଚାଲିଛି ଆଉ।
ମାନେ ତାରିଖ ଟା ଫିର୍ ତାରିଖଟା ଇଏ କରିନ?
ହଁ ସେ ଅକ୍ଟୋବର ଅକ୍ଟୋବର ନଭେମ୍ବର ନହେଲେ ଡିସେ ମ୍ୱର ଭିତରେ ଟିକେ ଶୀତ ଅଧିକ ହେଲେ ଯିବୁ ଆଉ।
ଆଛା।
ହୁଁ
ଯିବା ଯିବାର ଯୋଜନା କଲେଣି କିନ୍ତୁ ତାରିଖ ଟା ଠିକ କରିନାହାନ୍ତି ତ। ଆଚ୍ଛା ହଉ ଠିକ ସେଇଟା ବି ବହୁତ ଜଲ୍ଦି କରିଦେବେ ଆଉ।
ହଉ ହଉ ଠିକ ଅଛି ମୁଁ ରଖୁଛି।
ଠିକ ଅଛି।
ହଁ।
ଧନ୍ୟବାଦ।
ଧନ୍ୟବାଦ।